ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ
ତତେ
ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ଆଜ୍ଞା ଆପଣଙ୍କ କଥା ଟିକେ ରହିଯାଇଥିଲା ତ ବର୍ଷା ଯୁଗରୁ ବୋଧେ ଆପଣଙ୍କ କଥା ରହିଯାଇଥିଲା ନାଇଁ ସୁପ୍ରଭାତ କଣ କରୁଛନ୍ତି?
ଏ ସକା ଗି ରହିଛି
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଶରୀର ସ୍ୱାସ୍ଥ୍ୟ ଠିକ ଅଛି ତ? ଓହୋ କୁନି କୁନି ପିଲାମାନଙ୍କୁ ଆପଣ ବର୍ତ୍ତମାନ ପାଠ ପଢାଉଛନ୍ତି ନାଇଁ। କୁନି କୁନି ପିଲାମାନଙ୍କୁ ପାଠ ପଢାଉଛନ୍ତି ଆଛା ଆଛା ଆଉ ଆପଣ ଙ୍କର ଏମତି ମାନେ ଶିକ୍ଷକ କୁ ବାଛିଛନ୍ତି ନାଇଁ କଣ।
ଆଜ୍ଞା
ଆପଣ ଟିକେ ପାଠ ପଢାକୁ ବେଶୀ ପସନ୍ଦ କରନ୍ତି ବୋଧେ ଆଉ ସେଥିପାଇଁ ପିଲାମାନଙ୍କୁ
ଆଜ୍ଞା ଆଜ୍ଞା ପିଲାମାନଙ୍କୁ ଆଜ୍ଞା
ଆଉ ଆପଣଙ୍କର ସକାଳ ଭୋଜନ କଣ ସବୁ ହେଇଥିଲା?
ଆଜ୍ଞା ରୁଟି ହେଇଛି ଚା ହେଇଛି। ଭଜା ବି ହେଇଛି ପୋଟଳ ଆଜ୍ଞା ପୋ ପୋଟଳ ଜହ୍ନି ସବୁ ଭଜା ହେଇଛି ବାରିରେ ହେଇଥିଲା ଜହ୍ନି।
ଯାହା ହଉ ଆପଣ ପୁରା ଦେଶୀ ଖାଦ୍ୟ ଖାଉଛନ୍ତି ଆଉ।
ଆଜ୍ଞା।
ଆଉ ଆପଣଙ୍କର ଏବେ ପାଠ ପଢା ମାନେ ସରିଲନି ନା ପାଠ ପଢା ଚାଲିଛି ଆପଣଙ୍କର
ଆଜ୍ଞା ଆଜ୍ଞା ପାଠ ପଢା ଚାଲିଛି।
ଆଚ୍ଛା ଆଛା ଆଉ ଗୋଟେ କଥା
ଆଉ କୁହନ୍ତୁ ଆପଣ ସ୍ନାନ ସାରିଲେଣି?
ହଁ ମୁଁ ମୋର ନିତ୍ୟକର୍ମ ସକାଳ ପାଞ୍ଚଟାରୁ ସାରି ମୋର ଗାଧେଇ ପାଧେଇ
ଆଜ୍ଞା।
ଆଉ ଵ୍ର ଯୋଉ ଖାଇ ପିଇ ଏଇ ପୂଜା ବି ସାରି ସମସ୍ତଙ୍କୁ ଖାଇବା ସକାଳ ଜଳଖିଆ ଦେଇ ଏଇ ତମ ପାଖକୁ ଟିକେ କରିଥିଲି ଆଉ।
ଆଜ୍ଞା ଆଉ ମଧ୍ୟାହ୍ନ ପାଇଁ କଣ ପ୍ରସ୍ତୁତି ଚାଲିଛି?
ମଧ୍ୟାହ୍ନ ପାଇଁ ଆଜି ହବ ଭାତ ଆଜି ଯେହେତୁ ଶନିବାର ଆମ ଘରେ ଆମିଷ ର ଭକ୍ଷଣ ହବନି ସେଥିପାଇଁ ଭାତ ହଉଛି ଚାଷ ହଉଛି କୋବି ଆଳୁ ଜଇତା ପୋସ୍ତା। ଆଚ୍ଛା। କୋବି ଆଳୁ ର କପ୍ତା ହଉଚି ଆଉ ତା ସହିତ ଶାଗ ଭଜା ହବ।
ଆଜ୍ଞା ଆପଣଙ୍କୁ ଶାଗ ଭଲ ଲାଗେ?
ଆଜ୍ଞା ଆଜ୍ଞା ଉଁ ଶାଗ ଭଲ ଲାଗେ ବୋଲି ସଜନା ଶାଗ ଭଲ ଲାଗେ। ଆଉ କିଛି ମତେ ଭଲ ଲାଗେ ନାହିଁ।
ସଜନା ଶାଗ ସେଇ ଯୋଉ ଭଜା ହୁଏ। ଧେରେ କଖାରୁ, ଭେଣ୍ଡି ଆଉ ଜହ୍ନି, ପଡି ଯୋଉ ଭଜା ହୁଏ ସେଟାର ସ୍ଵାଦ ଅତି ନିଆରା।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ବାରିରେ ସବୁ କେଉ କେଉଁ ଶାଗ ଲାଗିଚି?
ମୋ ବାଡିରେ ତ ଲାଗିଛି କୋଷିଲା ଲାଗିଛି ଖଡ଼ା, ପାଳଙ୍ଗ। ଆଉ ମୁଖ୍ୟତଃ ମେନ୍ ହେଲା- ଶାଗ ଆମର ସଜନା ଶାଗ ସେଇଟା ତ ଉଁ ସମସ୍ତଙ୍କ ବାରିରେ ସେଟା ତ ସମସ୍ତଙ୍କ ବାଡିରେ ଆଜ୍ଞା ସେଇଟା ତ ସମସ୍ତଙ୍କ ବାଡିରେ ଅଛି।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଉଁ ଘରେ ବା ବାପା କଣ କରୁଛନ୍ତି?
ବାପା ଯାଇଥିଲେ ବିଲକୁ ଏଇ ଯୋଉ ଧାନ ଏବେ ସବୁ ବିଲର ହଳ କରାଯାଉଛି ଚାଷ ହଉଛି।
ଆପଣଙ୍କର କେ ଏବେ ବର୍ଷା ଦିନ ଚାଲିଚି। ଆପଣ କେ ଧାନ ଅମଳ ହେଲେ ସେ ଧାନ ସବୁ ଓଦା ହେଇଯାଉନି?
ଆଜ୍ଞା ଧାନ ତ ଅମଳ ହେଇକି ବିକ୍ରି ହେଇଯାଏ ନା।
ଉଁ ହୁଁ।
ଧାନ ଅମଳରେ ଯେହେତୁ ଅଧିକ୍ କ ପରିମାଣ ମାନେ ପ୍ରଚୁର ପରିମାଣରେ ଚାଷ ହେଇଥାଏ। ସେଇଟା ଅମଳ ହେଇସାରିଲା ପରେ ବି କ୍ରି କରାଯାଏ। ଯେତିକି ଆବଶ୍ୟକୀୟ ଘରେ ରଖି ଆଉ ଯେତିକି ମାନେ ଅଧିକ ହେଇଥାଏ ତାକୁ ବିକ୍ରି କରିଦିଆଯାଏ।
ଆଜ୍ଞା। ଆଚ୍ଛା ଆଚ୍ଛା ତ ଏଇପରି ଭାବରେ ଆପଣ ଗୁଜୁରାଣ ମେଣ୍ଟାଉଛନ୍ତି ଆଉ ନାଇଁ?
ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଘରେ ଭାଇ ଭଉଣୀ କେତେ ଜଣ ଅଛନ୍ତି?
ଆଜ୍ଞ ଆମେ ଦି ଭଉଣୀ ଗୋଟେ ଭାଈ। ଭାଈ ସା ସାନ ଆମେ ଦୁଇ ଭଉଣୀ ବଡ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ପରିବାରରେ ସମସ୍ତେ ହୁଁ ଉଁ ଭଲସେ ମିଳିମିଶିକି ଚଳୁଛନ୍ତି ଆଉ।
ଆଜ୍ଞା ଆପଣ?
ମୋ ପରିବାରର ଅଛନ୍ତି ବାପା, ମାଆ, ଭାଇ, ଭଉଣୀ ଆଉ ଏମିତି ସବୁ ଅଛନ୍ତି। ଆଉ ତା ପରେ ହଉଚି ଯେ ଆମ ଜେଜେମା ଅଛନ୍ତି ଜେଜେମା ବହୁତ ଭଲ। ସେ ପୁରା ଉଁ ସକାଳୁ ଉଠିକି ମାନେ ବାରିକର ର ସବୁ କାମ ସାରିକି ଆମ ପାଇଁ ବାରିରୁ ଶାଗ, ଜହ୍ନି, ଭେଣ୍ଡି ଆଉ ଯାହା ସବୁ ବାରିରେ ହେଇଥାଏ କଲରା ଆଁ ସବୁ ବୋଇତାଉ ସବୁ ଏମିତି ଆଣିକି ଆମ ପାଇଁ ଦିଅନ୍ତି ଆମେ ସବୁ ରୋଷେଇ କରୁ। ଆଉ ଜେଜେମାଆଙ୍କୁ ଭାରି ବେସର ଗୁରା ପସନ୍ଦ ଯୋଉଟା ରାଇ ରାଇତା ଜାଣିଛନ୍ତି ନା କେମିତି ହୁଏ?
ଆଜ୍ଞା ଆଜ୍ଞା ମୁଁ ତ ଜାଣିନି କେମିତି ହୁଏ। ଆପଣ ଜାଣିଛନ୍ତି ପ୍ରସ୍ତୁତି ପ୍ରଣାଳୀ?
ଆଜ୍ଞା ଆଜ୍ଞା ଆପଣଙ୍କର ସେ ଯୋଉ କଖାରୁ ଡଙ୍କ ରହୁଛି ଆଉ କଖାରୁ ରହୁଛି ସାରୁ, ଆଳୁ, ଜହ୍ନି, ବାଇଗଣ, ପୋଟଳ ଉଁ ଦେଇକି ଏଁ ସେଥିରେ କାଟି କୁଟି ଉୁଁ ତାକୁ ଯୋଗାରି ଦଉ କାଢିକି ତାକୁ ସୋରିଷ ମସଲା ଟିକେ ଦେଇଦଉ ନ ଲଙ୍କା, ଲୁଣ, ହଳଦୀ ଯିଏ ହଳଦୀ ପକଉଛନ୍ତି କିଛି ଲୋକ ବି ପକଉନାହାଁନ୍ତି। ପକେଇକି ସେ ସବୁ ସାମଗ୍ରୀକୁୁ ଏକାଠି କରି କରିଦେବେ ବେଶର ରାଇତା ପ୍ରସ୍ତୁତ ହୁଏ ଆଉ ଯୋଉଟା କି ଆମ ପଖାଳରେ ଖାଇବାକୁ ଭାରି ସୁସ୍ୱାଦୁ ଲାଗେ।
ଆଉ ଆପଣଙ୍କୁ ନିରାମିଷ ରେ କଣ ଭଲ ଲାଗେ?
ନିରାମିଷ ଖାଦ୍ୟରେ ମତେ ବହୁତ ଭଲ ଲାଗେ। ମୋର ପରିବା ଭିତରେ ମତେ କୋବି ବହୁତ ପସନ୍ଦ ଲାଗେ। ଆଉ ମୁଁ କୋବି କି ଆଇନି ମୁଁ କୋବିରେ ଚପ୍ କରିପାରେ କୋବିରେ ଚିଲି କରିପାରେ। କୋବିର କଷା କରିପାରେ ମତେ ଫୁଲକୋବି ବହୁତ ପସନ୍ଦ ପନିରରେ ମୁଁ ହଁ ଛେନା ଛେନା ତ ଛେନାରେ ମୁଁ ଛେନା ତରକାରୀ କରେ ଛେନାକୁ ଜିନ୍ଦି କରିପାରେ। ଆଉ ଗୋଟେ ଉ ପନିରରେ ତରକା ଯୋଉଟା ହୁଏ ସେଟା ହୁଏ। ଏମିତି ସବୁ ମାନେ ପ୍ରିୟ ପ୍ରିୟ ସବୁ ଜ୍ୟତିକ ଭଲ ଲାଗେ ମୁଁ ସବୁ କରେ।
ଆଜ୍ଞା ଆଉ ଆମିଷରେ ଆପଣ କଣ ପସନ୍ଦ କରନ୍ତି ଖାଇବା ପାଇଁ?
ମୁଁ ତ ଆମିଷକୁ ବହୁତ ଦିନ ହବ ଆମିଷ ଛାଡି ସାରିଲିଣି ମୁଁ ଆମିଷ ଆଉ ଖାଉନି କାରଣ ଆମିଷ ଉଁ ଖାଇକି ଅ କାହା କୋଉ ଜୀବକୁ କଷ୍ଟ ଦେଲେ। ମତେ ବହୁତ କଷ୍ଟ ଲାଗେ ସେଥିପାଇଁ ମୁଁ ସବୁ ଜାଣିଲା ପରେ ଆମିଷକୁ ମୁଁ ତ୍ୟାଗ କରିଥିଲି।
ଆଜ୍ଞା।
ଆଜ୍ଞା ଆପଣ ଆମିଷ ଖାଆନ୍ତି ବଧେ ନାଇଁ?
ଆଜ୍ଞା।
ଆପଣ ଆମିଷ ଖାଆନ୍ତିନାଇଁ?
ନା ନା ମୁଁ ଆମିଷ ଖଏନି।
ଆଛା ଆଛା। ହଁଉ ଆପଣ ତ ପାଠ ପଢିଛନ୍ତି ମୁଁ ଭାବିଛି ଆପଣଙ୍କୁ ଆପଣ ପାଠ ପଢନ୍ତୁ ମୁଁ ଯଦି ପାଇବି ଏକ ସ୍ଵତନ୍ତ୍ର ଚାକିରି ଗୋଟେ ମୋ ପାଖରେ ଅଛି ମୁଁ ଆପଣଙ୍କୁ ଦେଇପାରିବି ବୁଝିପାରିଲେ। ଆପଣ ସେଥିରେ ଆପଣ ଯୋଉ କାମ ବର୍ତ୍ତମାନ କରୁଛନ୍ତି ଯୋଉଟା ଦେଇଥିଲେ ଆପଣ କହୁଛନ୍ତି କିଛି ଫଳା ଫଳ ପାଉନାହାନ୍ତି। ଯଦି ସେଟା ଆପଣଙ୍କର ନ ହୁଏ ବି ମୁଁ ଆପଣଙ୍କୁ ଆଉ କିଛି ସାହାଯ୍ୟ କରିପାରିବି। ଆଉ ଆପଣକୁ ଉଁଁ ଆପଣ ଯେହେତୁ ପରି ସ୍ୱାମୀ ଆପଣ ବି ଆପଙ୍କ ଘରର ବଡ ଝିଅ। ଆପଣ ଯଦି ଚାହିଁବେ ଆପଣଙ୍କ ଘରର ସବୁ ବୋଝ ବି ଉଠେଇ ପାରିବେ ଝିଅ ବି କୋଉଥିରେ କିଛି କମ ନୁହଁନ୍ତି। ତ ଆପଣ ଆଉ କେବେ ସେମିତି ହେବେନି ଯେ ମନ ଦୁଃଖ କରିବେନି ଯଦି ସେ କାମ ବି ନହବ ମୁଁ ଯେକୌଣସି କାମ ହେଲେ ବି ଦେଇପାରିବି ଯୋଉଟା କି ଆମର ସେଇ ଘରେ ବସିକି। ବୁଝିପାରିଲେ ଯେହେତୁ ପାଠ ପଢା ଛୋଟ ଛୁଆ ଆପଣ ଏତେ ବାଟ ଆସିପାରିବେନି। ସେଠି ଥାଇକି ବି ଯଦି କିଛି ମନ ମୁତାବକ ଯଦି କିଛି ବି ରୋଜଗାର ଟଙ୍କା ମିଳିଲା ଯଦି ପସେଇ ପାରିଲା ଯେଦେବେ ଭଲ ଲାଗିଲା ତାହେଲେ କରି ନହେଲେ ନାଇଁ ଆଉ ବୁଝିପାରିଲେ ନା ବସିବା ଅପେକ୍ଷା କା ବସିବା ଭଲ କର୍ମ ହିଁ ଭଗବାନ କି ଏମିତି ବସିବାବେ ସେମିତି ଯଦି ଆମେ ଚାରି ପାଞ୍ଚ ଘଣ୍ଟା କାମ କରିକି କିଛି ଅର୍ଥ ଉପାର୍ଜନ କରିପାରିବା। ତାହେଲେ ଆମେ ନିଶ୍ଚିତ କରିବା ଆଉ ବୁଝିଲି।
ନିଜର ଆଜ୍ଞା ନିଜର ଖର୍ଚ୍ଚ ତ ଆମେ ମାନେ ମେଣ୍ଟେଇ ପାରିବା ନା।
ଆଜ୍ଞା। ଆଉ ଆପଣଙ୍କର ସବୁ ଘରେ ଏଁ ବାପା ମାଙ୍କ ଦେହ ଭଲ ଅଛି ନା?
ହଁ ହଁ ବାପା ମାଙ୍କ ଦେହ ଭଲ ଅଛି ଆଉ ଜେଜେ ମାଙ୍କ ଦେହ ଟିକେ ଖରାପ ହେଇଯାଇଛି।
ଆଜ୍ଞା ଆଜ୍ଞା।
ଏଇ ଯୋଉ ପାଗର ପରିବର୍ତ୍ତନ ହେଉନି।
ଆଜ୍ଞା
ସେଥିପାଇଁ ଥଣ୍ଡା ଜ୍ଵର ହେଇଯାଉଛି।
ଥଣ୍ଡା ଜ୍ୱର ହେଇଯାଉଛି ନାଇଁ।
ଆଜ୍ଞା।
ଆଚ୍ଛା ଆଚ୍ଛା ହଉ ଆପଣ ଟିକେ ଚେଷ୍ଟା କରନ୍ତୁ ଅ ଯୋଉ କାମ ଟା ଦେବି ସେଇ କାମ ଟିକେ ଏ କରିବା ପାଇଁ କାରଣ ସେ କାମ କଲେ ଭଲ ହେଇପାରେ ଅର୍ଥ ହେଇପାରିବ ମାନେ ଆ ତାପରେ ବି ଯଦି କିଛି ଆପଣ ଯଦି ଭଲ ଲାଗିଲା ତ ଆପଣ ଆଉ କିଛି କାମ ବି କରିପାରିବେ ଆଉ ବୁଝିଲେ ନା
ଆଜ୍ଞା।
ହଁ ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ଆଜି ମଧ୍ୟାହ୍ନରେ କଣ ଭୋଜନ ହବ କଣ ସବୁ ସାମଗ୍ରୀ ଘରେ ହବ।
ଆଜ୍ଞା ଭାତ ମା କହୁଥିଲେ ବୁଟ ତରକାରୀ କରିବେ ବୋଲି।
ଆଜ୍ଞା
ଚଣା ତରକାରୀ।
ଆଜ୍ଞା। ଆଚ୍ଛା ଆଚ୍ଛା ଆପଣ ତାହେଲେ ଏଇ ପ୍ରକାର ସବୁ ଖାଦ୍ୟ ପ୍ରସ୍ତୁତ କରିବେ ନାଇଁ।
ଆଜ୍ଞା ଆଉ ପିଜୁଳି ଆପଣଙ୍କ ବାଡିରେ ପିଜୁଳି ହେଇଚି।
ଆଜ୍ଞା ଆଜ୍ଞା ବାରିରେ ଭଲ ପିଜୁଳି ହେଇଛି ଆମେ ବି ଖାଉ କାରଣ ପିଜୁଳି ଅମୃତଭଣଣ୍ଡା ଏଉରା ସବୁ ମାନେ ଖାଦ୍ୟ ଗୁଡା ଭାରି ଜିବସାର ଖାଦ୍ୟ ଗୁଡା ଭାରି ଭଲ ଲାଗେ ତ ସେଥିପାଇଁ ଆମେ ଖାଁଉ। ମାନେ କରିଛୁ ବାରିରେ ସବୁ ଏବେ ତ ବର୍ଷା ଦିନରେ ବହୁତ ସାରା ପିଜୁଳି ଆସୁଚି। ଆମେ ଖାଉଛୁ ପିଜୁଳିର ବି ଉ ଯଦି ବି ଭଲ ଲାଗୁଛି ଆମେ ତାକୁ ରସ ପ୍ରସ୍ତୁତ କରିକି ବି ପିଉଛୁ ବାଟିକି ଯୋଉ କୁହନ୍ତି ବୁଝିପାରିଲେ ଅ ସେମିତି କରୁଚୁ। ଆଉ ପିଜୁଳିର ମାନେ ଝାଡା ଯୋଉ ହେଲେ କଣ ପିଜୁଳି ଖାଇଲେ କଣ ତାର ଝାଡା ରୋକି ହୁଏ। ବାଟିକି ଯୋଉ ପିଅନ୍ତି ତ ସେଥିପାଇଁ ଯ ଆପଣଙ୍କ ସହିତ କଥା ହେଇ ଭାରି ଖୁସି ଲାଗିଲା ଆପଣ ବହୁତ ଆଗ୍ରହୀ। ଆପଣ ସବୁ କଥାକୁ ଆଗ୍ରହ ସହ ଶୁଣୁଛନ୍ତି ମତେ ବହୁତ ଖୁସି ଲାଗିଲା। ଆଉ ଯେହେତୁ ବର୍ତ୍ତମାନ ଟିକେ ଏବେ ଟିକେ ମଧ୍ୟାନ ପାଇଁ ମୁଁ ରୋଷେଇ ପ୍ରସ୍ତୁ ପ୍ରସ୍ତୁତ କରିବି ତ କଲ ଟିକୁ ମୁଁ ସମାପ୍ତ କରୁଛି। ଯଦି ଆଉ କିଛି ମୁହୂର୍ତ୍ତ ମତେ ମିଳିଲା ତାହେଲେ ମୁଁ ଆପଣଙ୍କ ସହିତ ମାନେ କଥା ହେବି ଆଉ। ବୁଝି ପାରିଲେ ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର।